ହଁ ନମସ୍କାର
ହୁଁ ଭାଇ କୁହନ୍ତୁ ଭାଇ କଣ ଖବର କୁହନ୍ତୁ
ହବ ତ ଦେଖନ୍ତୁ ଆଜି ଆଜି କି ଚାରି ଦିନରୁ ପାଞ୍ଚ ଦିନ ହେଲାଣି ବର୍ଷ ର ଲଗାତାର ଯୋଗୁରୁ ଆମକୁ ମୋର ବହୁତ ପ୍ରକାର ବ୍ୟକ୍ତି ବ୍ୟତିଗତ ଅସୁବିଧା ହଉଛି କାରଣ ଦେଖନ୍ତୁ ଚାରିଟା ବେଳେ ମୁଁ ଯେହେତୁ ଆମେ ଖେଳିବା ପିଲା କି କେଟ ର ଆମେ ଖେଳରୁ ବଞ୍ଚିତ ରଉଛୁ ତାପରେ ମୁଁ ଆଉ ଆମେ ଯ ୁ ବୁଲାବୁଲି କରିବା ପିଲା ତା ସହ ଆମେ ବୁଲିବାକୁ ବି ଆମେ ଅସୁବିଧା ହଉଛି ଯାହା ଫଳରେ ଆମେ ଘର ଭିତରେ ବନ୍ଦୀ ହେଇ ରହିଲା ବାଆ ଲାଗୁଛି ଖାଲି ଫୋନ ଗ ପକା ଆସ ଆଉ ଇ ଭିଡିଓ ଦେଖେ ୟୁଟୁବ ଦେଖେ ଏମିତି କଣ କଲା କରୁଚୁ ଏବଂ କୋଉଠି ବି ବାହାରକୁ ବିରିୟାନୀ ହୋଉ କୌଣସି ଆମ ଚିକେନ ପକୋଡା ହୋଉ। ଖାଇବା ଖାଇବା ରୁ ବଞ୍ଚିତ ମଧ୍ୟ ହୋଉଚୁ। ଫେଣେ ଆମକୁ ଏହା ବୋହୁତ ଅସୁବିଧାର ସମ୍ମୁଖୀନ ହୋଉଚୁ। ବର୍ଷାରେ ବର୍ଷାର ମୁଁ ଆଶା କରୁଚି ଯେ ଆଠ ତାରିଖ ଯାଁକ କୁଆଡେ ବର୍ଷା ହବାର ଅଛି। ଆଠ ତାରିଖ ପରେ ବର୍ଷା କମିଲେ ଆମେ କେଉଁ ଆଡେ ବୁଲିବାକୁ ହେରିକା ଯାଇପାରିବୁ। ଏବଂ ମୁଁ କାଲିଠୁ ମୁଁ ମୋର ପାଠ ପଢା ପାଇଁକା ମୁଁ ମୋ ବିଶ୍ୱବିଦ୍ୟାଳୟ ପାଇଁ କାଲି ଗସ୍ତ କରୁଚି। ମାନେ କାଲି ମତେ ସକାଳୁ ସକାଳୁ ଯିବାକୁ ପଡିବ। ଆଉ ମୁଁ ସେଥିପାଇଁ ଟିକେ ଗାଁକୁ ଛାଡିକି ଗଲା ବେଳକୁ ମୋତେ ଟିକେ ଦୁଃଖିତ ଅନୁଭବ ହବ କାରଣ ମୁଁ ଏତେ ଦିନ ହେଲା ଗାଁ ରେ ରହି ରହି ମତେ ଭଲ ଲାଗୁଥିଲା। ଏବଂ ବର୍ଷା ବି ଏବେ ଟିକେ କିଛି ଦିନ ହବ ବର୍ଷା ଦିନେ ମତେ ଗାଁରେ ଭଲ ଲାଗେ। ଏବଂ ମୁଁ ଗାଁର ଶେଷ ମୁଣ୍ଡରେ ଏଇନା ବସିକି ମୁଁ ଆପଣଙ୍କ ସହ କଥା କୁଂମ ବାର୍ତ୍ତାଳାପ କରୁଚି ବୁଝିପାଇଲେ ବର୍ତ୍ତାଳାପା କରିବା ଦ୍ଵାରା ମୁଁ ବୋହୁତ ଜିନିଷ ଆପଣଙ୍କଠୁ ଶିଖିଲିଣି ଏବଂ ବର୍ଷା ହେଇକା ମୁଁ ଗୋଟେ ଗଛ ଛ ତଳେ ଠିଆ ହେଇଚି। ଏବଂ ପଡିଆର ଥିବା ପାଣି ମାନଙ୍କୁ ଦେଖି ମୋର ପିଲା ଦିନର କଥାକୁ ମୁଁ ମନେ ପକୋଉଚି। ଆଉ ତା ସହ ମା ସେମାନେ କାଳେ କୁଆଡେ ଉଠି ଜିବେ। ମୁଁ ଦେଖୁଚି ଯାହା ଫଳରେ ମୁଁ ମାଛ ଧରିକି ନେଇ ଆମ ଘରେ ଖାଇବୁ। ଏହାକୁ ମତେ ଇଏ ହବ ଆପଣ ତ କଣ କୁହନ୍ତୁ ସିଆଡେ ଖବର ତମ ଖବର?
ହୁଁ ଆମ ମୋ ଖବରତ ସେଇୟା। ଆଜି ତ ବର୍ଷା ଆପଣ ଯୋଉ କହିଲେ ଲାଗିଚି ଏଇ ଚାରି ପାଞ୍ଚିଦିନି ହେଲାଣି। ଝଡିତ ଲାଗି ରହିଚି ଏମିତି ବର୍ଷା ଛାଡିବାର ନାଁ ବି ଧରୁନାହିଁ। ତ ମାନେ ଆମକୁ ବୁଲିବାକୁ ଯିବାକୁ ବି ମାନେ ବୋହୁତ ଅସୁବିଧା ହୋଉଚି। ବେଳେ ବେଳେ ବୋହୁତ କଷ୍ଟ ଅନୁଭବ କରିକି ମାନେ ବର୍ଷା ଦିନ ଟା ଠିକ୍ କିନ୍ତୁ ମାନେ ଅଧିକ ବର୍ଷା ହେଲେ ଆମକୁ ବୋହୁତ ହାଇରଣ ହେବାକୁ ପଡୁଚି ବୁଝୁଚନ୍ତି ନା। ତାପରେ ଭାଇ ଆପଣ ଯୋଉ କୋହୁଥିଲେ ବିଶ୍ୱ ବିଦ୍ୟାଳୟ କଥା ତ ଆପଣ କିଛି କିଛି ସମୟ ବିଳମ୍ବ କରିିକି ଯଦି ଆପଣ ଯାଆନ୍ତେ ତ କିଛି ଅସୁବିଧା ହୁଅନ୍ତାନି।
ଦେଖନ୍ତୁ ମୋର ଗୋଟଏ ସପ୍ତାହ ହେଲା ମୁଁ ଡେରି ହେଇଗଲିଣି ଏହାକୁ ମତେ ଦଶରୁ ପନ୍ଦରଟା ଶ୍ରେଣି ମତେ ଇଏ କରିବାକୁ ପଡିଲାଣି ବୁଝିପାରିଲେ ବଞ୍ଚିତ ହବା ପଡିଲାଣି ଏହା ମୋର ପିଜିର ଦ୍ୱିତୀୟ ବର୍ଷ ଯେହେତୁ ମୁଁ କୌଣସି ପ୍ରକାର ଅବହେଳା କଲେ ମୋର ଚେକ ଭବିଷ୍ୟତ କ୍ଷତିକାରକ ହବ। ସେଥିପାଇଁ ଏହା ମୁଁ ଭାବିଚି କାଲି ପଳେଇଲେ ଗଲେ ଟିକେ ଭଲ ହବ ବୁଝିଲେ।
ଆଜ୍ଞା। କାହିଁନା ଆପଣ ଯଦି ଟିକେ ବିଳମ୍ୱ କରନ୍ତେ। ଆମେ ଟିକେ ବେଶି ସିକନ୍ତୁ କାରଣ ଆପଣଙ୍କ ସହ ମିଶିବାକୁ ମ ବୋହୁତ ଭଲ ଲାଗେ। ଆପଣ ଇଏ ମାନେ ଟିକେ ଅଧି କୁନି ଲୋକ ବୁଝୁଚନ୍ତି ନା। ତାପରେ ଆପଣଙ୍କ କଥାବାର୍ତ୍ତା ବ୍ୟବହାର ମତେ ବୋହୁତ ଭଲ ଲାଗେ। ଆପଣ ପଳେଇଲେ ମତେ ଟିକେ ମାନେ ବେଶୀ ଭଲ ଲାଗିବନି।
ଓହ ମୁଁ ଦେଖନ୍ତୁ ମୁଁ ସପ୍ତାହକୁ ଥରେ ତ ପ୍ରାୟ ଆ ସେ ବୁଝିପାଇଲେ ମୁଁ ବୋହୁତ ସମୟରେ ସ ପ୍ତାହକୁ ଥରେ ଆସେ ଯାହା ଫଳରେ ମୁଁ ଗାଁରୁ ବୋହୁତ ଦୂରେ ନ ଥିଲା ବାଗିଆ ମତେ ଲାଗେ। ମୁଁ ମାନେ ମୁଁ ସ କାମ ପାଇଁ କିଛି ନୁହଁ ସେ ଆଖି ବନ୍ଦ କଲେ ଆଜ୍ଞା ପଳାଏ ମତେ ସ କାଇଁ ମତେ କିଛି ଜଣା ପଡେନି ବୁଝିପାଇଲେ ଶ୍ରେଣୀ ଶହେ ମାନେ ଶ୍ରେଣୀ ଗୋଟାଏ ସପ୍ତାହରେ ଶନିବାର ମୁଁ ସାରି ଘରକୁ ପଳେଇ ଆସେ ଚାରିଟା ସନ୍ଧ୍ୟାବେଳେ ଯାହାଫଳରେ ମୁଁ ସାତଟା ସୁଦ୍ଧା ଆସି ଘରେ ପହଞ୍ଚି ମୁଁ ତାପରେ ଗାଁ ମାନଙ୍କ ପିଲାମାନଙ୍କ ସହ ମିଶି ତାସ ହେରିଆ ଖେଳେ। ତାସ ହେରିଆ ଖେଳି ସାରି ପରେ ତାପରେ ରବିବାର ଦିନ ବି ସକାଳେ ଆମେ ଉଠି ଜଳି ଖିଆ ଟିକେ ଖାଇବାକୁ ଯାଉ। ଏବଂ ରବିବାର ବି କୌଣସି ଯୋଜନା କରିଥିଲେ ଭ୍ରମଣ ପାଇଁ ଆମେ ବହୁ ପ୍ରକାର ଜାଗାକୁ ଯାଉ। ତାପରେ ବି ବିରିୟାନୀ ହେରିକା ସେଠି ରବାରେ ଖାଉ। ତା ସହ ଚାରିଟା ବେଳେ ଆମେ ଫିଣି କ୍ରିକେଟ ରେ ଆସି ପ କ୍ରିକେଟ ଏତିକି ଆସି ପଡ଼ିଆ ମାନଙ୍କ ଖେଳୁ ଯାହାଫଳରେ ସେଠି ବହୁତ ସଂଖ୍ୟକ ଲୋକ ଥାଆନ୍ତି। ଏ ଆ ଆମକୁ ଏହା ମନୋରଞ୍ଜିତ କରାଏ। ମତେ ଗାଁ କୁ ଆସିବା ଦ୍ଵାରା ବହୁତ ପ୍ରକାର ସହଯୋଗ ମିଳେ ଲୋକମାନଙ୍କ ସହ କଥାର ଆଦାନ ପ୍ରଦାନ ହୁଏ ସେଆକୁ ମୋ ଭଲ ଲାଗେ ଆଉ ଆପଣଙ୍କୁ କଣ ଲାଗେ?
ମତେ ବି ଏସବୁ ଜିନିଷ ବହୁତୁ ଭଲ ଲାଗେ ବୁଝୁଛ ନା। ନା ତାପଟ ଆପଣଙ୍କୁ କହିଲେ ନା ଆପଣ ସେଇଟ ମିଶିବାକୁ ମତେ ଭଲ ଲାଗେ। ଆପଣ ଆଚାର ବ୍ୟବହାର ତ ମତେ ବହୁତ ଭଲ ଲାଗେ।
ଅ ହ।
ବର୍ଷା ପାଗ ଏମିତି ଆମେ କୁଆଡ଼ିକି ବୁଲିବାକୁ ଯାଇ ପାରୁନି। ତ ମୁଁ ସେଇ କଥା ଆଉ ଥରେ ଆମେ ଯଦି ଆମ ବାଇଆ ଭାଇଙ୍କ ବିରିୟାନୀ ଖାଇବାକୁ ଯାଆନ୍ତେ ଆମକୁ କେମିତି ହୁଅନ୍ତା?
କଣ କହିଲେ?
ମୁ କହିଲି, ଯଦି ଆପଣ ଙ୍କୁ ଭାଇଆ ଭାଇଙ୍କ ବିରିୟାନୀ ଖାଇବାକୁ ଯାଆନ୍ତେ ଆଜି ରାତିରେ, ତ କେମିତି ହୁଅନ୍ତା?
ହଁ ଆପଣ ଏଇଟା ତ ଭଲ କଥା ଉଠେଇଛନ୍ତି। ମୁଁ ଆର ଏହାର ନିଷ୍ପତିରେ ମାନେ ପରକ୍ଷୀ ଆପଣଙ୍କୁ ମାନେ ସନ୍ଧ୍ୟା ସୁଦ୍ଧା ହବ ମାନେ ସୁନିଶ୍ଚିିତ କରେଇ ଦେବି ବୁଝିଲେ। ଆଉ ତାପ ତା ସହ ମୁଁ ଏବେ ଆମେ ଯେହେତୁ ବହ ବର୍ତ୍ତମାନରେ କଥା ଗପିଚେ ବର୍ତ୍ତମାନ କଥା ଗପିବା ଭବିଷ୍ୟତରେ ଆ କିଛି ସମୟ ପରେ କଣ ହବ ଆମେ ଜଣା ନାହିଁ। ସେଥିପାଇଁ ଆମେ ଏଇ ଘଣ୍ଟାଇ ଆମେ ଏଇ କଥାଟାକୁ। ଆମ ବର୍ତ୍ତମାନ ର କଥାଟାକୁ ଆମେ ଉପବମ ମୁଁ ଉପଭୋଗ କରିଆ। ବୁଝିଲେ, ଆଗୁକୁ ସନ୍ଧ୍ୟା ବେଳକୁ କଣ ହବ, କଣ ନାଇଁ ସେ କଥା ତ ଅଛି।
ନାଇଁ ଦେଖନ୍ତୁ ମତେ ତ ବେଶୀ କଷ୍ଟ ଲାଗୁଛି ଆପଣ ପ ସବୁ ବୁଝୁ ଛନ୍ତି ନାଁ। ତ, ମୁଁ ଭାବୁଥିଲି କି ଆପଣ ବଧେ ଆଉ ରହିବେ ଦଶ ବାର ଦିନି। ତ ମୁଁ ଭାବିଥିଲି, ଆମେ ଟିକେ ପୁରୀ ଫୁରି ବୁଲିକି ଆସି ଆପଣ ଙ୍କୁ ବିଦାୟ ଦେଇଥାନ୍ତୁ, ବୁଝୁଛନ୍ତି ନାଁ।
ଦେଖନ୍ତୁ ଗୁଣ୍ଡିଚା ଏବେ ଅଛି ପୁରୀ କିି ଗଲେ ଆପଣ, ଭଗବାନଙ୍କୁ ସା ସାକ୍ଷାତ୍ କରି ପାରିବେନି, ଯାଇଁକି କିଛି ଲାଭ ନାହିଁ। କାରଣ ଏଇନା ସିଏ ତାଙ୍କୁ ଜର ହଉଛି, ସେ ଦେବସ୍ନାନ ଯେହେତୁ ଯାଇଛି। ତାଙ୍କୁ ଜ୍ୱର ହୋଇଛି ଏବଂ ଲୋକମାନେ ମଧ୍ୟ ତବେଶକୁ ନିଷେଧ ଥାଇପାରେ। ସେଥିପାଇଁ ଗଲେ କେଉଁଣସି ଲାଭ ନାହିଁ। ଏବଂ ସମୁଦ୍ରରେ ବି ମଧ୍ୟ ଏଇନା ଗାଧେଇ ପାରିବାନି କାଲଣ କାଇଁ ନା ବର୍ଷା ହେରିକା ହଉଛି। ପାଣିର ଉଁ ଯୋଉ ଇଏ ବଢି ଯାଇଥାଇ ପାରେ? ଏବଂ ଢ଼େଉ ବି ଏଇନା ଅଧିକ ହେଇ ଥାଇପାରେ ସେଥିପାଇଁ ବଧେ ସରକାର ତରଫରୁ ନିର୍ଦ୍ଦେଶ କଣ ଆସିଛି। ମୋତେ ସଠିକ୍ ଭାବରେ ଜଣା ନାହିଁ। ଯା ଫଳରେ, ମତେ ଲାଗୁଛି ଅ ମାନେ ଲଘୁଚାପ ଯେହେତୁ ଅଛି। କାଇଁ ନା, ସମୁଦ୍ର ଭିତରକୁ ପ୍ରବେଶ ନି ନିଷେଧ ଥିବ ବୋଲି, ମତେ ଆଶା କରୁଛି। ଏବଂ, ନି-ନିଷେଧ ଥିବେ ବୁଝିଲେ।
ଆଜ୍ଞା, ନାଇଁ। ଏଇ ସମୟ ତ ସମୁଦ୍ର ଯିବାକୁ ନିଷେଦ ଥାଏ, କାରଣ ଯେହେତୁ ଜୁଆର ବି ମାନେ ବହୁତ ଜୋରରେ ରହିଥାଏ।
ହୁଁ, ଏବଂ ଆଉଟା କଥା ଜାଣିଛନ୍ତି? ମୁଁ ଆଜି ଗା ନଈକି ଗାଧେଇକି ଏକା ଗଲା ବେଳେ ଆଜି ପାଣିର ଉଚ୍ଚତା ବହୁତ ହୋଇ ଯାଇଥିଲା। କାଇଁ କହିଲ ନଦୀ କୂଳର ଆମର ଯୋଉ ସ୍ଲାପ୍ ଥିଲା ଗୋଟେ ସ୍ଲାପେ। ସେଟା ବୁଢୀ, ତା ଉପରେ ଆହୁରି ମାନେ କେତେ ପାଣି ଥିଲା। ମୋତେ ବି ଏକା ଗାଧେଇଲା ବେଳେ ଭୟଭୀତ ଅନୁଭବ ହେଲା, ଯାହା ଫଳରେ ମୁଁ ଦୁଇରୁ ତିନି ମିନିଟ୍ ଭିତରେ ଗାଧେଇକି ପଳି ଆଇଲି ମୁଁ, କାରଣ ନଈରେ ଦୁଇ ଜଣ ଥିଲୁ। ମୁଁ ଜଣେ, ସେକରେ ତୁଠରେ ଗାଧଉଥିଲା। ମୁଁ ଏକତ୍ରିତ, ମତେ କାଳେ ଲାଗିଲା କୁମ୍ଭୀର କାଳେ ନେଇଯିବ, ସେଥିପାଇଁ ମୁଁ ଗୋଟେ ମାନେ ଏ ଏ ଗୋଟିଏ ରୁ ଦୁଇ ମିନିଟ୍ ଭିତରେ ଗାଧେଇକି ପଳି ଆଇଲି ବୁଝିପାଇଲେ।
ଜାଣିଚ ବନ୍ଧୁ ଯଦି କୁମ୍ଭୀର ଆଇଥାନ୍ତା ତମେ ନିଉଜୁ ଚ୍ୟାନେଲରେ ଆମର ପଳେଇ ଆସିଥାନ୍ତା
ହୁଁ।
କୁମ୍ଭୀର ଯଦି ଆଇଥାନ୍ତା ଆମ ନଈକି ଯେ ମାନେ କୁମ୍ଭୀର ଆସିଛନ୍ତି ବୋଲି ଆମ ନଈକି। ତ ଆପଣ ଏତେ ବି ଭୟଭୀତ ହବାଟା ଠିକ୍ ନୁହଁ।
ଚ୍ୟାନେଲ କାଳେ ସୂଚନା ଯଦି ଆମ କତିରେ ନ ପହଞ୍ଚି ଯିବ ଯେ କୁମ୍ଭୀର ଅଛି ତମ ନେଇକି ଆସି ସାରିଛି। ଯଦି ମତେ କତିରେ କାମୁଡ଼ି ସାରିଥିବ ମୁଁ ଆଉ କଣ ସୂଚନାକୁ ନେଇକି ଚାଲି ପାରିବିକି।
ହୁଁ ନା ଆପଣଙ୍କ କଥା ଠିକ୍ ନ୍ୟୁଜ୍ ଯେ ତଥାବି ଉଁ ମାନେ ଦେଖନ୍ତୁ। ଆପଣ ତ ମାନେ ଶିକ୍ଷିତ ଲୋକୋ ଆପଣ ବେଶୀ ଟାଇମ୍ ଫୋନ୍ ଟା ବି ଚଲାନ୍ତି। ତ ଆପଣଙ୍କ ପାଖୁକୁ ନ୍ୟୁଜ୍ ଟା ଆସିବା ବି ଏତେ ଅସମ୍ଭବ କଥା ନୁହଁ।
କାହିଁକି ଦେଖନ୍ତୁ ମୁଁ ଏଇନାକେ କୌଣସି କାମ ବେସ୍ ଆଉ ଖବର ହେରିକା ଦେଖି ପାରୁନାହିଁ ସେଥିପାଇଁ ମୋରୋ ବି ମଣିଷ ଯେହେତୁ ବୋହୁତ ଖବର ମୁଇ ମାନେ ତୁ ମାନେ ତୁଟିବା ବାଅ ମୁଁ ବୋହୁତୁ ବଞ୍ଚିତ ହେଇପାରେ ସେଥିପାଇଁ ମୋରୋ ମାନେ ଏହାକୁ ମୁଁ ଜଲ୍ଦି ଗାଧେଇକି ପଳେଇ ଆସିବି ବୋଲି ଠିକ୍ ଭାବି
ଆଜ୍ଞା ମାନେ ଆପଣ ଟିକେ ଯେହେତୁ କୁମ୍ଭୀର କାଳା ଆସିଥିବ ସେ ଥିଲାଗି ଆପଣ ଟିକେ ଡରି ଯାଉଥୁଲେ ଆଉ।
ଯେହେତୁ ବୁ ଜୀବନକୁ ଟିକେ ଅଁ ମୋ ସାରୁ ପତ୍ର ରଖିଥାଏ ସେଥିପାଇଁ ମୁଁ ଟିକେ ଭୟଭୀତ ହେଇଯାଏ ସେଥିପାଇଁ ମୁଁ ଜଲ୍ଦୀ ପଳେଇ
ନାଇଁ ଦେଖନ୍ତୁ ଜୀଵନ ସାରୁ ପତର ରଖିବା ଠିକ୍ କିନ୍ତୁ ଏତେ ବି ଵା ଟା ଠିକ୍ ନୁହଁ।
ନାଇଁ ଜୀଵନକୁ ସାରୁପତ୍ରରେ ବାନ୍ଧିବା ଏତେ ମାନେ ଏତେ ଭଲ ନୁହୁଁ ମାନେ ମଣିଷର ଗୋଟେ ଯୋଉ ଅଛି ଅଧିକା ଡର ରିଲେ ମଣିଷର ବୋହୁତ ଖରାପ। ସେ ସବୁ କ୍ଷେତ୍ରରେ ଯଦି ଡରୁଥିବ ତ ସବୁ କ୍ଷେତରେ ଏମିତି ହିଁ ଡରି ଚାଲିଥିବ।
ତ ମାନେ ଆପଣ ବି ମାନେ ମୁଁ ଆପଣଙ୍କୁ ଏତିକି କୋହୁଚି ଯେ ଆପଣ ସବୁ କ୍ଷେତ୍ରରେ ଏତେ ଡରନ୍ତୁନି । ପଣଙ୍କୁ ମୁଁ ଯେତିକି ଜାଣିଚି। ଆପଣ ଯଦି ଗୋଟେ ଆମର ଥିବ ଯଦି ଆପଣଙ୍କର କଁ କହିଲେ
ଦେହରେ ବାଜ୍ ଯାଉଚି ତ ଆପଣ ମାନେ ଚମିକି ପଡନ୍ତି।
ବୁଝିପାରୁଚନ୍ତି।
ହୁଁ ହୁଁ।
ତ ଆପଣ ଏଇ ଯେ ଏଇ ଆପଣଙ୍କ ଏଇ ସବୁ ମାନେ ଡର ନୀତି ଲାଗି ଆପଣଙ୍କ ଦେହରେ ଗୋଟେ ମାନେ ଉଁ ମାନେ ଗୋଟେ ଡର ପଶିଯାଇଚି ଯାହା ଫଳରେ ଆପଣ ଡରି ଯାଉଚନ୍ତି ସବୁ କଥାକୁ ନେଇକି।
ହୁଁ ହଁ ମୋରୋ ମୋର ଟିକେ ଡର ଥାଏ କଣ ପାଇଁ ମୁଁ ଜଣା ନାହିଁ ସଠିକ ଭାବରେ। ସେଥିପାଇଁ ମୁଁ ଟିକେ ଦୁଃ ଦୁଃଖିତ ଅନୁଭବ କରୁଚି। ମୁଁ ଆପଣଙ୍କ କଥାକୁ ମାନେ ସେ ବୋହୁତ ଭାବରେ ଭଲ ଭାବରେ ବୁଝେଇଲି ଆପଣ ମୋ ବିଷୟରେ ଯାହା କହିଲେ ସବୁ ସଠିକ କଥା କହିଛନ୍ତି। ଆଉ ତାସହ ଆପଣ କେବେ ଜୀବନକୁ କେତେ କଁ ସିରି ମାନେ ବୋହୁତୁ କଣ କୋଉ ହିସାବରେ ନିଅନ୍ତି।
ଦେଖନ୍ତୁ ମୁଁ ଜୀବନକୁ ତ ଆପଣ ଯୋଉ କହିଲେ ଜୀବନକୁ କୋଉ ହିସାବରେ ନିଏ। ମୁଁ ଡରେ କିନ୍ତୁ ମାନେ ପ୍ରତେକ କ୍ଷେତ୍ରରେ ଏତେ ବି ଡରେ ନାହିଁ ଯେ ମାନେ ଯେମି ଡି ମସ ମାନେ ମୋର ଡର ପେଦା ହେଇଯିବ ମାନେ ଜୀବନରେ। ଆପଣ ଏ ଟିକେ ବେଶୀ ଡରୁଛନ୍ତି ବୋଲି ଆପଣଙ୍କୁ ବେଶୀ ଡର ମାଡୁଚି ସବୁ କଥାକୁ ନେଇକି।
ଓହୋ ଛେର ଏଟା ବି ଆପଣ ଯୋଉଟା କଥା କହୁଛନ୍ତି ଠିକ୍। ଯେହେତୁ ମୁଁ ଅଧିକ ଟିକେ ଡରି ଯାଉଚି ସେଥିପାଇଁ ମୋର କ୍ଷତିକୁ ମୁଁ ଅଧିକ ଡରୁଛି ବୁଝିଲେ।
ଆଜ୍ଞା।
ହୁଁ ହଁ ଏଇଟା ମଣିଷ ଯୋଉ ବ୍ୟକ୍ତି ଟୁ‌ ବ୍ୟକ୍ତି ଅନ ନ୍ତର ବହୁତ ଥାଏ ସେଥିପାଇଁ ମୋର ଗୋଟେ ଭାବନା ଅଲଗା ପ୍ରକାରେ ଆପଣଙ୍କ ଅ ଭାବନା ଅଲଗା ପ୍ରକାରେ। ସେଥିରେ କହିପାରିବାନି ଯେ କିଏ କୋଉ ହିସାବରେ ଦେଖିବ ବୁଝିଲି। ଆଉ କଣ କହିବା।
ନାଇଁ ମାନେ ଏତେଟା ବି ଡରିବା ଠିକ ନୁହଁ ବୁଜଚନା।
ଅ ହୁଁ।
ଆପଣ କୁ ଯୋଉଟା କହିଲେ ନା ମାନେ ବେଶୀ ଡରିଲେ ମାନେ ଶରୀର ପାଇଁ କ୍ଷ୍ୟ ଯେବି ଯେମିତି ଆପଣକୁ କହିଲି ଗୋଟେ କଖାରୁ ପତ୍ର ବି ବାଜିଗଲା ଆପଣ ଚମିକି ପଡନ୍ତି ଯେତେବେଳେ ସାପ କାମୁିଡିଲା ଆପଣଙ୍କୁ ତ ଥରେ ସାପ ବି କାମୁଡିଥିଲା।
ଅ, ହଁ ହଉ ଦିଅ ଛାଡ ଯାହା ହେଲା ମୋର ଟିକେ କାମ ଅଛି ମୁଁ ରହୁଛି ଆଁ।
ଆଜ୍ଞା।